ହ୍ୟାଲୋ।
ହଁ।
ହଁରେ।
ଶୋଇଚି।
ହାଲୋ।
ଘରେ ନାହାନ୍ତି ସାନ ମଉସା ମାଉସୀ କଣ ସକାଳୁ ଅଛନ୍ତି ତ ହେଥିପାଇଁ ଭାଇର ଭାଉଜର ଯାଇଛନ୍ତି। ସିଏ ଏବେ ରହିବେ ବୋଧେ ରାତିରେ ସାନ ମାଉସି ର ମଉସାର ଆସିବେ।
ଏ କଣ କରିବ କେଯାଣୀ।
ହଁ।
କେଜାଣେ ସେ ତ ଦିନେ କଣ ସାନ ମାଉସୀ ଆସିକି ଖାଲି ଖାଇ ଦେଇକି ପଳେଇଛନ୍ତି। ଆଉ ସାନ ମଉସା ଅଛନ୍ତି ହେଠି। ଭାଉଜର ଭାଇର ରହିବେ ବୋଲି ଭାଉଜ କଲା ତ ଆମେ ରହିବୁ।
ହେଇଠୁ ରହିବେନା ଏଠି ରହିବେ କଣ କହିକେ?
ମେଡ଼ିକାଲରେ ଭାଉଜ ଗଲାଣି ନା ସେତ ଦିନ ଜାକ ଅଛନ୍ତି। ଆମେ ରହିବୁ ଆଉ
ଇଏ ଜିବେ? ସିଏ ଆସିଲେ ଇଏ ଯିବେ ନା ଇଏ ଗଲେ ସିଏ ଆସିବେ।
ଇଏ ଗଲେଣି ସିଏ ଆସିବେ।
ଓ ତୁମେ ଏବେ ଏକା ଅଛ?
ହଁ।
ଆଉ କିଏ ନାହାନ୍ତି?
ଖାଉଜ
ଖାଇ ସାରିଲେଣି?
ହଁ ଖାଇ ସାରିଲଣି।
ଆଜ୍ଞା
ରୁଟି ଆଉ ତରକାରୀ।
କି‌ ତକାରି?
ହଁ କଣ କରୁଛନ୍ତି ଘାଣ୍ଟ ତରକାରୀ ଫକାରି ମିସ୍ ତକାରୀ। ହୁଁ
କିତନିଆ ରୁହନ୍ତି ନା କିଏ ରୁହନ୍ତି?
ରୁଟି କିଣି କି।
ଏଇଠୁ ବି ଆଣିଥିଲ ନାଇଁ କି?
ହୁଁ
ଏଠୁ ବି କାର୍ଯ୍ୟ ହୁଏନା?
ହୁଁ ସେ କୋଉଠୁ ଆଣିଛି ଜାଣି ସବୁଦିନ ଏବେ ରୁଟି କିଣା ହେଇକି ଆଉଛି କରା ହଉନି। ମୁଁ ଜାଣିନି।
ପାଇଥିଲ ବୋଧେ?
କଣ?
ଯାାଇଥିଲ ବୋଧେ
ମୁଁ ଆଇଥିଲି?
ହୁଁ
କୋଉଠି ଯାଇଥିଲି?
ଦିନା ପାଇଁ।
ହଁ ହଁ ଗଲାଏଳେ ନେଇକି ଯାଇଥିଲ
ଅସୁବିଧା ହେଲା ମାନେ ଏଇଠି ରହିଲି।
ଖାଇଚ କଣ?
ହଁ ଘରେ ସବୁ
ଘରେ ସବୁ ଶୋଇଛନ୍ତି ମୁଁ କହି ମାଇଁୟ। କଂସଭ ସ୍ନୁ ମଇ
ହୁଁ
କାଲି ମେଡିକାଲ୍ ଜୀବନୀ କି?
କାଲି ଦେଖିବା କାଲି ଯିବ କାଲି ତ କିଛି କାମ ନାହିଁ ଯିବି କଣ ବୋଉ ମନା କରୁ ପରା ଯଦି ପହର ଦିନ ରିସାବ କରିବ ତାହଲେ ଆସି
ତମ ଭାଉଜ ଯାଉଛନ୍ତି ନା ନାଇଁ ହେଠିକି?
ହଁ।
ତମ ଭାଉଜ ଡିଉଟି ଯାଉଛନ୍ତି ନା ନାହିଁ?
ଛୁଟି ବା।
ତୁ ଜନ ଗଣୁନୁ। ଜନଗଣନା ଡ୍ୟୁଟି ସରିଲାନି?
ହେରା ସାରିଲାଣି କେବେଠୁ ଆଉ
ପଚିଶ୍ ହଜାର୍ ପାଇଁ ହେଇଥିବ ନାଇ କି, ପଚିଶ ହଜାର ଦେଇଥିବ ଆଉ
କଣ କହିଲ?
ମୁଁ କହିଲି ପଚିଶି ହଜାର୍ ପାଇଯାଇଥିବ।
ମୁଁ ଜାଣିନି।
କେତେ ପଇସା ଲେଖା ଦୋଉଥିଲେ କି?
ତମେ ତ କହୁଥିଲ ପଚିଶି ହଜାର୍ ନା ତିରିଶି ହଜାର୍ ବୋଲି ନହେଲେ
ମୁଁ କହୁଥିଲି ଶୁଣିଥାନ୍ତ ମନା କଲ ଏତିଶୁଣିଥିଲ ଏତିକି ପଇସା।
କେତେ ହେଲା? ଆଉ ତୋ କିତନ କରିବା କଥା କଣ ହେଲା?
କଣଟା?
ବିଷ୍ଠୁ ମନ୍ଦିର ଘଟଙ୍ଗା ଟା।
ଶିଶୁ ମନ୍ଦିର ସ୍କୁଲ୍ ଖୋଲିଲେ, ଯାଇନି।
କନ୍ଫର୍ମ?
ସାତ୍ କସିଛନ୍ତି ବାର କସିଛନ୍ତି କହୁଥିଲଥିଲେ ହେ ଦିନ।
ଇଏ ତ ଯୋଉ ଆମ ଗାଁ ଯୋଉ ଝିଅଟା ଅଛି।
ହଁ।
ସିଏତ ଖାଲମୋଡାରେ ବାହା ହେବ। ସିଏ ତ ଆଉ ଛାଡ଼ିବନି।
ଖାଲମୋଡାରେ ବାହା ହେବ?
ହୁଁ।
ଓହୋ।
ଖାଲମୋଡା ରେ ବାହା ହେଉଥିବ, ସିଏ ଫୁଣି ଛାଡିବ ନା କି?
ଯିବା ଆସିବା କରିବ ବୋଧେ।
ସିଏ ରହୁନେଇ ଖାଲାମୋଡାରେ ବି ଗାଡ଼ି ଯାଉଥିବ।
ଖାଲାମୋଡା ରୁ ହଁ ପିଲା ଆସୁଛନ୍ତି।
ହୁଁ
ତ ବାହାଘର ଠିକ୍ ହେଇଯାଇଛି। ବାହାଘର ହେଇଗଲାଣି ଠିକ୍ ହେଇଗଲାଣି ବାହା ହେଇ ସାରିଲାଣି?
ବାହାଘର ଏବେ ହବ ମାସେ ଆଉ ଦି ମାସ ଥିବ ବାହାଘର କରିବା। ଏମିତିପେମେଣ୍ଟ୍ ସଇଲାଣି।
ଓ।
ତାପରେ ଏଗେଜେମେଣ୍ଟ୍ ହେଇକି ଭାଙ୍ଗିଥିଲା। ରିଂସେରୀମୋନୀ ହେଇଥିଲା ପୁବୁ ମଟନ୍ ଫଟନ୍ ହେଇଥିଲା ବହୁ
ଓହୋ।
ଇଞ୍ଜିନିଅର ଟା ହେଇଥିଲା ଯେ ଦେଖିଲା ଇଞ୍ଜିନିୟର ନୁହେଁ। ତା ଭାଇ ଇଞ୍ଜିନିଅର।
ଓହୋ।
ବାହାଘର ଭାଙ୍ଗିଗଲା।
ହଁ। ହେଇଥିବଉ ତା ନା କଣ ମନସ୍ଵିନି ନାଇଁ କି?
ନା ନା ମୋନାଲିସା।
ଓ ସରି ମୋନାଲିସା ହଁ ମୋନାଲିସା ଗୁରୁ ମା ବୋଧେ।
ଗୁରୁ ମା ସିଏ?
ଡାକୁ ଶନ୍ତି ତ ଏ ଗୁରୁମା କୁହନ୍ତି। ହୁଁ ମୁଁ ତ ଗଲାବେଳୁ ସେ ଥିଲା ଏଇଠେ।
ତମେ ଦେଲନି ମନ ବୁଝେଇଲାନି କହିଛନ୍ତି ଯେ
ମୁଁ କାଇଁ ପଚାରିବି ମୁଁ ଭଲ କଥା।
ବୁଲିକି ପରିଆଲା।
ମୁଁ ଗଲେ ପଚାରିବି ଆଉ। କଣ ପଚାରିବି? କେତେ ଆମେ କଥା ହଉଚେ ଚିହ୍ନି ଯିବ କ ନା କଣ ପଚାରିବି?
ହୁଁ ଅଛନ୍ତି ଜଣେ। ବୁଝିଲ?
ବାହାଘରୁକୁ ଯିବ ନା ଯିବନି ଆରୁ
ତାର ଲିଖି ନା
ସଁ
ତ ମତେ ଏମତିଆ କହିଲେ ତ ଆଉ ଗୋଟେ ମୁଁ ହେଇଯିବ ନହେଡେ କାହିଁକ ଏଥାରେ ପଇସା ଲଗ୍ ଆକୁ ଯେଦି କହିବ ଦୁଇଶହ ଟଙ୍କା ଖଣ୍ଡେ ପଠେଇଦେବିି ଯିବ ବାହାଘରୁକୁ ବ
ତନେ କଣ କହିଲା?
କହିଲେ ବି ପଠଉ ନାହାଡେ କମ୍ ଲସ୍ ହେଲାନି ମୁଁ ତ ପାଇନି
ସେଆଡୁ କହିବ ଦେଇନ ବୋଲି ସମନ୍ତି ଚନ୍ଦନର ତାର ତ ଭାରି ଭାବ ଆଉ
ଦେଇକି ନ ଗଲେ ମୁଁ କହିଲି ମୁଁ ତ ପାଇନି
ଚନ୍ଦନ ତାର ତ ଗପ ଦିନରାତି ଚାଲଚି ତାର କଣ ଅଛି?
ହୁଁ।
ଚନ୍ଦନ ପାଖେରେ ସବୁ ଖବର।
କିଛି
ହାଁ
ସେମତିଆଟା ଏକା କହୁନି କିଛି।
ଚନ୍ଦନ ସାର଼୍ ଚନ୍ଦନ ପାଖେରେ ସବୁ ଖବର ଆଉ ଚନ୍ଦନ ସବୁ ଯାକ ଖବର ତାକୁ ଦଉଚି।
ହୁଁ।
କେ ଯିଏ ଜଣା ପଡ଼ୁଚି କିଛି ଜାଣିିନି ସବୁ ଜାଣିଚି ଶୁଣୁ
ସେଇ ଟାଇମ୍ ରେ କିଛି ତମେ ଖାଲି ଆଣିଦଉଚ।
ମୁଁ କଣ ଟା ଜାଣି ଦଉଛି?
ହୁଁ।
ସିଏ ତ କହିଲାନି ଯେ ପାଟରେ ଚାଲିଚି। ଆମେ ସବୁଦିନି କଥା ହଉଛିଁ ମୁଁ କାହା ସହିତ କଥା ହଉନି ମୁଁ ଖାଲି ଚନ୍ଦନ ଏବେ ଡେଲି ଫୋନ ହଉଚି ଚନ୍ଦନ ସହ କଥା ହଉଚି। ତ ସେଇ କଥା ଭଲା ମତେ
ସେଇଟା ତ କହିଲେ ଆମୁକୁ ସେ କହୁଛି କି କଥ୍
ସିଏ ତମଦ୍ ତମେ ତମକୁ ଜାଣିଥିଲ ତମକୁ କହୁଚି ନାଇଁ ତମ ମିଛ କଥା କାଳେ କହୁଥିବ? ଚନ୍ଦନ କାଇଁ କେତବେଳେ ସିଏ କେତବେଳେ କାଇଁ ମିଛ କହି ଜାଣିଚି କି ସବୁ ସତ କହୁଚି ସତ।
ହୁଁ। ସତ କଥା ତ। ଆଉ ତମେ ବାହାଘରୁକୁ ଯିବ ନା ନାଇଁ?
କହିବ ଯଦି ଯିବି ନହଲ ନାଇଁ ଯିବି ନି।
ଗେଟ୍ ପଡ୍
ତାଙ୍କ ଘରକୁ ଯାଇକି, ହେଡେ ବୁଲ୍ ଦେଇକି ପଳେଇ ଆଇଲୁ। କିଏ ଯାଉଛି ହିଆଡେ?
କରିକିଆ ଧରିକିରି ଯିଆ ପାଇଁ ହର ଠିକି ଯିଆ ପାଇଁ କହି
ହୁଁ କହିଲା ନା, ମନ୍ଦିରରେ ହବ ଯେ, ଆଉ ତୁ ପଳେଇ ଆସିବୁ ଘର ଠିକି। ଇଁତି କହିଲା।
ମାନେ ସେ ଖୁଯି ବେତ-ଅ ହବନି ବଧେ, ନା ଆଉ କଁ?
କେଜାଣି ମୁଁ ଜାନ୍
ଆ ମନ୍ଦିର ଠୁ ତମେ ସାତି ହେଇକି ଯିବ, ଦି ଜଣ ଗୋଟେ ବାଟ୍ ରେ।
ମୋର ତ ଆଡେଁ ହଜାରେ କାମ! ହଁ, ଚବିଶ ତାରିଖ କଉ ବାରେ ପଡୁଚିକି?
ଚବିଶ ତାରିଖ କିଜାଣି? ତମ ବାର ଦେଖି ଯିବ, ମଟନ ଖାଇବ ନା କଣ?
ହୁଁ, ଉଁ ଅଟନ ଖାଇଥିବି।
ହୁଁ।
ସୋମବାର ହେଲେ ତ ଖାଇ ହବନି? ହେତିପାଇଁ ବାର ଦେଖିକି ଗଲେ ତ ଭଲ।
ତି ବ୍ରିଜ୍ ଥି ଗୋଟେ ଆକ୍ସିଡେଣ୍ଟ ହେଇଯାଇଛି। ମୁଣ୍ଡ ଛିଡି ଯାଇଛି ମାନେ
ଦେଖିଛି ଆକାଶ ଯେମି ଭିଡିଓ ସାରଥିଲା ଯେ, ମୁଁ କହିଲି ଦେଖ୍ ଛାଡି ନି ବଧେ! ସେ ତା ମୁଣ୍ଡ ଗଣ୍ଡିଆ ଲଗା ହେଇଯାଇଛି।
ଆ ଝିଅ ଏଇ ଭିଡ଼ିଓ ଟା ଛାଡିଥିଲା ମୋତେ।
ତମେ ଦେଖିନଥିଲ କି ଏଗୁଡ଼ାକ? ତ ସବୁ କାଲିଠୁ ଦେଖିଲିଣି କାଲିଠୁ ମୁଁ ଜାଣଲି। କାଲିଠୁ ଏଇ ସ ସାରାଣି ସେ, କାଲି ନା ପର ଦିନ ଘଟଣା ଏଇଟା ବଧେ! ରଜ ଭାର ନେଇକି ଯାଉଥିଲା ସେ। ସିଅଟ ଯାଉଥିଲା, ଅଟରେ ଅଟରେ ବାକି ଅଟରେ କେତେ ଲୋକ ଥିଲେ, ଅଟରେ ଯୋଉମାନେ ଅଛନ୍ତି, ଖାଲି ଆହତ ତ ଅଛନ୍ତି ମେଡିକାଲ୍ ରେ ବସଛନ୍ତି। ଇଏ ଟିକେ ୟାର ମୁଣ୍ଡ ଗଣ୍ଡି ଅଲଗା ହେଇଯାଇ ଛି ଆଜି ଆଜି ମୁଁ କହିଲି, ଦେଖୁଛି ଗାଡି ଦେଖିଛ କି ନାଇଁ ଫଟଟା? ଅଟୋଟା କି ଅଟୋଟା କିଁତି ଅଛି, ବାଇକ୍ କିଁତି ଅଛି? ଯାଇକି ପୁରା ଅଟ୍ ଅଟ ସହିତ ବାଇକ୍ ପୁରା ମିଶିକି ଅଛି। ଅ ଛେରେ ଉଲଟି ପଡିଛି ଅଟୋଟା। ଏ ବାଇକ୍ ଟା ପୁରା ତା ଭିତରେ ପଶି ଯାଇଛି ଅଟୋ ଭିତରେ।
ମୋ ଭିଡିଓ ଦେଖିନି। ଡରଲାଗିବ ବୋଲି ମୁଁ ଦେଖିନି
ମୁଁ ଖାଲି ଏମିତି ଖାଲି ଦେଖ୍ ଖିଛି ମାନେ, ମୁଁ ଇନ୍ଷ୍ଟାରେ ଖାଲି ଆସୁଛି, ବାରମ୍ବାର ହେଇଗୁଡା। ମୁଁ ଇନ୍ଷ୍ଟା ଦେଖିଦେଲା ଅଳକୁ ତା' ମୁଣ୍ଡ ଗୋଟେ ଜାଗାରେ ପଡି, ତା ଗଣ୍ଡି ଗୋଟେ ଜାଗାରେ ପଡି, ତା ଗଣ୍ଡିଟାରେ ସେ, ଉପରେ ଘୋଡେଇ ଦେଇଛନ୍ତି କଣ ଗାମୁଛା ଫାମୁଛା? ଆଉ ବାକି ହେଇ ଗାଡିଟାରେ ମାନେ ଓଲଟି ପଡିଚି, ଆଗ ଚକାଟା।
ହୁଁ।
ଆଗ ଚକା ଭିତରେ ଯାଇକି, ବାଇକ୍ ପୁରା ତା ଆଗ ପଟଟା ଭାଙ୍ଗିକି, ପୁରା ବାଇକ୍ ତା ଭିତରେ ପସିଛି। କେଁତି କି ଆଣି ଗାଡି ଚଲଉଥିଲା କି ଆଣି ପିଲଟା! ରଜ ଭାର ନେଇକି ଯାଇଥିଲା ଯେ ସବୁ ଯାକ ପଡିିଛି ପୁରା। ଇଏ ସ ଅଟର ଭାଇ କେତେ ଲୋକଥି? ହେଇଟା ବୃନ୍ଦାବନପୁର ସେଇ ପାଖ ଗାଁ ର ପିଲାଟା
ହଁ, ମଝିରେ କିନା ହେଇଛି ନାଇଁ
କବିତା ତା' ପିଇସ୍ ନାନୀ ହର ଗାଁ ହେଟା।
ଏଟା। ହ୍ୟାଲୋ।
ହଁ।
ମଝିରେ ହେଇଛି ନା କୋଉଠେ?
ଟି ବ୍ରିଜ ତ ହେଇଛି ମଝିରେ ହେଇଛି କି ଆଗରେ ବଇଛି କି ପଛରେ ବଇଛି ପଛରେ ହେଇଛି କୋଉଠି ହେଇଛି? ସେଇଠି ବ୍ରିଜ ରେ କିଣି ହେଇଛି ଆଗ ରୁ ହେଇଚି କି ପଛରୁ ହେଇଚି
ଟୁକୁ ଭାଇ କୁ ଦେଖିନ?
ହୁଁ।
ମୁଁ କହିଥିଲି ଆ
ବାଇଗିଡା ହଉଛି ଯୋଉ ଉଁ ବିକ୍ରମ ଭାଇର ବାଇକି ହିରୋ ହିରୋଅଣ୍ଡା। ହିରୋହଣ୍ଡା କଣ କୋଧେ ହେଟା ବିକ୍ରମ ଭାଇ ଏଟା ଦେଇ
ଆଉ ମୁଣ୍ଡ ଟା କେମିତି ତାର
ମୁଣ୍ଡ ଟା କେୟାଣୀ ଜାଣିକି ମୁଣ୍ଡ ଗଣ୍ଡି ଅଲଗା ହେଇଯାଇଛି ପୁରା।
ଛାଡ ଯୋଉ କଲ ଭଲ ହେଇକି ମର
କଲ ଭଲ କଣ ସାଙ୍ଗେ ସାଙ୍ଗେ ମରିଯାଇଥା ଆଉ ଆମ ଗାଁରେ ହେଇ ଯୋଉ ପିଲାଟା। ଆ ମରିଗଲା ଯୋଉ ଛୋଟିଆ ପିଲା ଟା ବିଲୁ ଭାଇର ବ୍ୟାଚ ରୁ ଯୋଉ।
ହୁଁ ଓ ହଉ ରଖୁଛି ହେଲା।
ହଁ।